ହଲୋ।
ହ୍ୟାଲୋ ହଁ। ହ୍ୟାଲୋ ସାଙ୍ଗ ହଁ।
ହଁ କଣ କରୁଥିଲ?
ମୁଁ ମୁଁ ଶୋଇଥିଲି। ମୋ ଦେହ ହା ତ କଣ ଦ ଥରୁଛି ସେଇଥିପାଇଁ ମୁଁ ଶୋଇ ଗ ଶୋଇଥିଲି।
ଆଛା ଆଉ ସବୁ ଘରେ ସବୁ ଭଲ ତ।
ହଁ ହଁ ଆମ ଘରେ ସମସ୍ତେ ଭଲ ଅଛନ୍ତି ତମ ଘରେ?
ହଁ ସମସ୍ତେ ଭଲ ତମେ ଏତେ ଦିନ ପରେ ଫୋନ୍ କଲ।
ହୁଁ। ମୁଁ ଏମିତି ଭାବି ଭାବିକି କଲ୍ କରିଦେଲି ମୋର କାହା ସାଙ୍ଗେରେ କଥା ହେବା ପାଇଁ ମନ ହଉନି ସେଇଥିପାଇଁ
ତମେ କଣ ମତେ ଭୁଲି ଯାଇଥିଲ?
ନା ନା ଭୁଲି ନଥିଲି।
ଭୁଲି ନଥିଲ ତ ଫେରେ ଫୋନ୍ କରୁନ। ଆଉ ତମ ଦେହ ଖରାପ ଥିଲା କି?
ନା ନା ମୋ ଦେହ ଖରାପ ନଥିଲା ଏବେ ମୋ ଦେହ ହାତ ଏମିତି ଥରୁଚି କାଇଁକି ଯେ ମୁଁ ଖାଇନଥି ଲି ସକାଳରୁ। ମୁଁ ଖାଉନି ମତେ ଖାଇବାକୁ ମତେ ଖାଇବା ଭଲ ଲାଗୁନି ଜମା ବି।
ଆଉ ଖାଇବନି ତ ଦୁର୍ବଡିଆ ହେଇଯିବ।
ମୋର ଗୋଟେ ସାଙ୍ଗ ପଚାରୁଛି ତମେ ଏତେ ଫିଟ୍ ଅଛ କେମିତିଆ କୁହ କହୁନ ମୁଁ କଁ ନ ଖାଇକି। ସିଏ ଏମିତିଆ ହସିଲେ ଆଉ ସିଏ ମତେ ସିଏ ମତେ
ଫିକ୍ସଟା କେମିତି ରହିବ ଫିଟ୍ ଖାଇବକୁ ବି ପଡିବ। ସମୟରେ ଖାଇବାକୁ ପଡିବ ଅସମୟରେ ଖାଇଲେ ଅନଫିଟ୍ ହେଇଯିବ।
ହୁଁ। ଅନଫିଟ୍
ଆଉ
ହବାକୁ ମୁଁ ଜମା ବି ଚାଏନା।
ହୁଁ।
ଆଉ ମୁଁ ଯୋଉ ଗୋଟେ ସାଙ୍ଗ କହିଥିଲି ଯେ ତମେ ଆଜି କଣ ଖାଇଚ ସିଏ ସିଏ କଇଲେ ମୁଁ ସାପ ପକୋଡା ଖାଇଚି ହରହରିଆ ସାପ ମୁୁଁ କଇଲି ଛି ଇଏ କଣ? ସେ ମତେ ଆଜି କଲ୍ କହୁଛନ୍ତି ମୋ ଘରେ ସାପ ପ ପଶି ଯାଇଚି ମୁଁ କହିଲି ସେଟା ପକୋଡା କରିକି ଖାଇଦିଅ। ଏତେ ହସିଲେ ସିଏ ମୋ କଥା ଶୁଣିକି ମୁଁ ଭାବିଲି କଁ ପାଇଁ ହସୁଛନ୍ତି ସେ।
ହୁଁ। ଆଉ ଆଜି ତମର କଣ ରନ୍ଧା ହେଇଚି?
ଆଜି ଆମର ରନ୍ଧା ହେଇଚି ରୁଟି ଆ ଆ ଆଜି ଆଜି ମୁଁ ଚାଉଳ ରୁଟି ଖାଇବି ଚାଉଳ ରୁଟି। ମତେ ଭାତ ଏତେ ପସନ୍ଦ ନୁହେଁ ବାପ ଡୁଉଟି ଯାଇଛନ୍ତି ଆ ଆମେ ତିନ ଜଣ ଅଛନ୍ତି ଆମେ ତିନ ଜଣ ଖାଇଦବୁ ରୁଟିଟା ଆଉ କଣ।
ହୁଁ ହୁଁ ଆମର ଆମର ହେ ହେଇଛି ଭାତ
ହୁଁ।
ହାଉ ଟିକେ ଚିକେନ ତରକାରୀ ଆଉ ଡାଲି ଆଉ କିଛି ନୁଅଁ।
ହଁ। କଉନ ତମେ ଆଉ କିଛି କୁହ।
ଗୋଟେ ଶୁଣ ଟିକେ ମୁଁ ଗୋଟେ ତିନି ବନ୍ଧୁଙ୍କର କ ପ୍ରକୃତ ବନ୍ଧୁର କଥା କହିମି।
ହଁ କଥା କହୁନ ମୁଁ ଶୁଣୁଛି।
ହଁ। ପ୍ରକୃତ ବନ୍ଧୁ ଜଣେ ବ୍ୟକ୍ତିଙ୍କର ତିନି ଜଣ ବନ୍ଧୁ ଥିଲେ। ସେ ମୂର୍ତୁ ବରଣ କରିବା ସମୟରେ ସେ ସେମାନଙ୍କୁ ଡାକି କହିଲେ ମୋର ଶେଷ ଅ ମୁହୂର୍ତ ଆସିଗଲା। ଆଉ ତମେ ମୋ ଜୀବନ ସାର ମତେ ସମର୍ଥକ ଅ ସମର୍ଥନ କରି ଆ କରିଛ। ମୃତ୍ୟୁ ପରେ ମଧ୍ୟ ତୁମେ ମତେ ସମ ସମର୍ ଥନ କରିବ କି ପ୍ରଥମ ବନ୍ଧୁ ମୁଁ ମୋ ଜୀବନ ସାରା ତୁମକୁ ସମର୍ଥନ କରିଛି। କିନ୍ତୁ ଏବେ ମୁଁ ସହା ସହୟାକ ଅ ସହାୟୟ ମୁଁ ତୁମେ କୁ ସାହାଯ୍ୟ କରିପାରିବି ନାହିଁ।
ସୁ
ଦ୍ବୀତୀୟ ବନ୍ଧୁ କହିଲା ମୁଁ ତୁକୁୁ ମୁଁ ମୃତ୍ୟୁକୁ ରୋକି ପାରିବି ନାହିଁ। ମୁଁ ତୁମ ଜୀବନ ସାରା ପ୍ରତ୍ୟେକ ପରିସ୍ଥିତିରେ ତୁମକୁ ସମର୍ଥନ କରିଛି। ମୁଁ ନିଚିତ କରିବି ଯିଏ ତୁମ ତୁମର ମୂ ତୁ ପରେ ତୁ ମୋର ଅନ୍ତିମ୍ ସସ୍କାର ସଠିକ ଭାବେ ବରେ ହେବ ତୃତୀୟ ବ କହିଲା ଅ କହିଲା ବନ୍ଧୁ ଚିନ୍ତା କର ନାହିଁ। ମୁଁ-ଉ-ଉ ମୃତ୍ୟୁ ପରେ ମଧ୍ୟ ତୁମକୁ ସମର୍ଥନ କରିବି। ତୁମେ ଯେଉଠାରେ ଯିବ ମୁଁ ତୁମ ସହିତ ରହିବି। ଏହି ତିନି ବନ୍ଧୁ ଥିଲେ ଧନ, ପରିବାର ଏବଂ କର୍ମ।
ହୁଁ। ବଢିଆ ଲାଗୁଛି ବଢିଆ ଲାଗୁଛି।
ସତ ସଙ୍ଗ ଆଉ ଗୋଟେ ଶୁଣ ସତ ସଙ୍ଗର ମହତ୍ଵ। ଶୁଣିଲି। ଏକ ବ୍ୟକ୍ତି ସତ ସଙ୍ଗରେ ଶୁଣିଲେ ଯେପରି କର୍ମ କରିବ ସେହିପରି ଫଳ ପାଇବ। ପାଇବ ପାଇବ ତାହା ସିଏ ଶୁଣି ବହୁତ ଆ ଆଶ୍ଚର୍ଯ୍ୟ ହେଲା ସିଏ ସାଧୁଙ୍କୁ ପଚାରିଲା ପଚାରିଲେ ଯଦି କର୍ମର ଫଳ ହିଁ ଭୋଗ କରିବାର ଅଛି ହେଲେ ସତ ସଙ୍ଗ ଅ କରି ଲାଭ କଣ? ସାଧୁ ଜଣକ କହିଲେ ତୁମେ ଏହି ପଥରକୁ ମୋ ମୁଣ୍ଡ ଉପରେ ପକାଇ ଦିଅ। ବ୍ୟକ୍ତି ଜଣକ କହିଲେ ବାବା ଏହା ଦ୍ଵାରା ଆପଣଙ୍କ ମୁଣ୍ଡ ଫାଟିଯିବ। ଏବଂ ରକ୍ତ ମଧ୍ୟ ବାହାରିବ। ଠିକ ଅଛି। ହେଲେ ତୁମେ ସେହି ପଥରର ଭାର ଭରି ଏକ ତୁଡ଼ ର ପୁଟୁଲି ନେଇ ବ୍ୟକ୍ତିଙ୍କୁ ଦେଲେ। ଓ କହିଲେ ଏ ଏହାକୁ ମୋ ମୁ ଣ୍ଡରେ ମାରି ମାରିଲେ ଆଘାତ ହେବ କି? ବ୍ୟକ୍ତି ଉତ୍ତର ଦେଲା ନା। ସାଧୁ କହିଲେ ସତସଙ୍ଗରେ ଯୋଗ ଦେଲେ ମନୁଷ୍ୟ ତୁ ପ୍ରଭୁଙ୍କ କୃପାରୁ କର୍ମଫଳର ବୋଝ ଅ ହାଲୁକା ହୋଇଥାଏ। ସମସ୍ତ ଦୁଃଖ ଓ କଷ୍ଟ ସହିବାକୁ ଶ କ୍ତି ମିଳିଥାଏ। ଭଗବାନ କୃପା ରହିଲେ ସବୁ କଷ୍ଟ ଦୁଃଖ ହସି ହସି ଏଁ ପାରି ହୋଇ ଯାଏ।
ହୁଁ।
ବୁଝିଲ?
ହଁ ହଁ ବୁଝିପାରିଲି।
ହଁ ଆଉ ଏଟା କେମିତି ନାଗିଲା?
ମତେ ଦିଟା ଜାଙ୍କ ବହୁତ ଭଲ ଲାଗିଲା। ତମେ ଏସବୁ କାହାଣୀ କୋଉଠାରୁ ବାହାର କରିକି ଶୁଣୁଚ?
ଆ ଗୋଟେ ଆ ମୋ ମାଙ୍କ ପାଖରୁ ଗୋଟେ କାହାଣୀ ଶୁଣିଥିଲି ଆଉ।
ହୁଁ ତମ ମାଆଙ୍କୁ ତ ବଢିଆ ବଢିଆ କାହାଣୀ କହୁଚନ୍ତି। ମତେ ବହୁତ ଭଲ ଲାଗିଲା। ମୁଁ ଗୋଟେ ଗୋଟେ କ୍ଲାସରେ ଗ ନା ନାଇ ଦିଟା ହିଁ ଥାଉ। ହଁ ଦିଟା ଥାଉ ଆଉ ଥରେ କଲ କଲେ ମୁଁ ମୁଁ କହିଲି ସେ ଦିଟା ହିଁ ଥାଉ।
ହଉ ଆଉ କଣ କହିବ ନା
ଛୋଟବେଳେ କଣ କହିଲ?
ମୁଁ ଯେବେ ଛୋଟ ଥିଲି। ଏବେ ମୁଁ ତମକୁ ଶୁଣେଇବି। ତମେ ଦିଟା ଶୁଣେଇଲନା ମୁଁ ମୁଁ ଯେବେ ଛୋଟ ଥିଲି ଗୋଟେ କ୍ଲାସ ରେ ଗୋଟେ ବହି ଆସିଥିଲା ନାଁ ସେଠାରେ ଗୋଟେ ଗପ ଥିଲା କାଉ ବିଷୟର ସେଇଟା ମୁଁ ତମକୁ କହିବି?
ହଁ କୁହ।
ସେ କାଉ ବିିଶୟରେ ସେ ଆକାଶରେ ଉଡି ଉଡି ଯାଏ ଯାଉଥିଲା। ତାକୁ ବହୁତ ଜୋରୁ ଶୋ ଷ ଲାଗିଲା। ଯେବେ ତାକୁ ଶୋଷ ଲାଗିଛି ସେି ଗୋଟେ କୂଳ ପାଖରେ ଦେଖିଲା ଗୋଟେ ମାଠ ଠିଆ ଟା ଅଛି। ମାଠିଆ ଟା ଅଛି ଦେଖିକି ତା ସେ ଭାବିଲା ଯିଏ ମୁଁ ମାଠିଆରେ ଯାଇ କି ଥଣ୍ଟ ପ ଥଣ୍ଟ ପକାଇ ପାଣି ପିଇଦେବି। ସେ ଯେମିତି ଗଲା ସେ ଦେଖ ଦେଖିଲା ପାଣି ବହୁତ ତଳରେ ଅଛି ସେ ତ କୂଳରେ ପାଣି ବାହାର କରିପାରିବନି। ତ ବହୁ ତଳରେ ଅଛି ତ ସେ କଣ କରିବା ଦେଖିଲା ଗିଣ୍ଟି ସବୁ ପଡିଥିଲା ଦେଖି ଯେମିତି ଦେଖ ଖିଲା ଗିଟି ସବୁ ପଡିଛି ସେ ଗିଟି ସବୁକୁ ଗୋଟେ ଗୋଟେ ଗୋଟେ ଗୋଟେ ଏମିତି କରି କରିକି। ପକେଇଲା ତା ଭିତରକୁ ପକେଇ ପକେଇ ଦେଖିଲା ଆଉ ଟିକେ ପାଣି ଉପରକୁ ଆସିଲା। ଫେ ଗୋଟେ ଗୋଟେ ଗୋଟେ କରିକି ପକେଇଲା ଫେ ଦେଖିଲା ଆଉ ଟିକେ ପାଣି କେମିତି ଉପ ଉପର ପୁରା ଆସିଗଲା ଯେମିତି ଆସି ଯାଇଛି ଦେଖିକି ସେ ପାଣି ପିଇଲା ପାଣି ପିଇକି ତା ତଣ୍ଟ ଟା ଟିକେ ଶୁଖି ଯାଇଥିଲା ତଣ୍ଟଟା ଟିକେ ଠିକ ହେଇଗଲା। ସେମିତି ଯେମ ଠିକ ହେଇଯାଇଚି ସେ ଉଡିକି ପଳେଇ ଗଲା। ତାର ସେ ବହୁତ ଚତୁର ଥିଲା ବୋଲି ସେଇଥିପାଇଁ ସେ ଗିଟି ପକେଇକି ପାଣି ପିଇ ଦେଇଥା ନ୍ତା। ନହେଲେ ମା ଯିଏ ସିଏ ଯେବେ ମାଠିଆକୁ କଡେଇଥାନ୍ତା ପଡି ଯାଇଥାନ୍ତା ମାଠିଆଟା ସେତତୋ ମାଠିଆ ଭାଙ୍ଗିଯାଇ ଥାନ୍ତା ପାଣିବି ନଥାନ୍ତା ତାଉପରେ ସେଥିପାଇଁ ସେ ଗିଟି ପକ ଟି ପକେଇକି ପାଣି ପିଇକି ଉଡିଗଲା।
ସେ କୁଆଟା ଭାରି ଚଲାକ ଥିଲା।
ହଁ ଏଇ କୋଉଆଟା ବହୁତ ଚାଲାକ ଥିଲା
ହୁଁ।
ଆଉ ଗୋଟେବି ମୁଁ ଶୁଣୁଚି ହାଁ।
ଆଉ ଗୋଟେ ଇଏ କହୁଚି ହଁ କଣ ଶୁଣିଥିଲ?
ଆଉ ଗୋଟିଏ ମୁଁ ଶୁଣିଥିଲି ମୁଁ ସେଟା ପୁରା ଭାବିଚିବି ତମକୁ କହିବି ନହେଲେ ମୁଁ ଏବେ କହୁଛି ରୁହ। ଏଁ ସେଟା ଗୋଟେ ବିଲୁଆ ଥିଲା ଆଉ ଗୋଟେ ବାଘ ଥିଲା। ଆ ଗୋଟେ ବାଘର ଗୁମ୍ଫାଥିଲା ବାଘର ଗୁମ୍ଫା ପାରହେବା ହେ ହେବାକୁ ପଡିବ ତା ଘର ବାଘ ଗୁମ୍ଫା ଆଗରେ ବିଲୁଆ ଘର ଅଛି। ସିଏ ସବୁ ଦିନ ପାର ଏମିତି ହୋଇଯାଏ ନୁଚି ନୁଚିକି ଗୋଟେ ଦିନ ବାଘ ତାକୁ ଦେଖି ଦେଇଥିଲା ଯେମିତି ବାଘ ତାକୁ ଦେଖିଦେଇଛି ସିଏ କହିଲା ମୁଁତ ସେ ଖାଇନି ବାଘ କହେ ଏ ଯେମିତି ବାଘ ଏମତି କହିଛି ସେ ବିଲୁଆ ଡରିଗଲା ବିଲୁଆ କହିଲା ମତେ ଖାଅନା ମୁଁ ତମକୁ ମୋ ଭଳିଆ ଆଉ ଗୋଟେ ବିଲୁଆ ଦେବି ସିଏ କହିଲା ହଉ ବାଘ ଭାବିଲା ସିଏ ମ ମତେ ଦେଲେ ମୁଁ ଆକୁବି ଖାଇଦେବି ତାକୁବି ଖାଇଦେବି ବାଘ କହିଲା ଠିକ୍ ଅଛି ମୁଁ ତମକୁ ଖାଇବିନି ଏମିତି କଲା ଯେମିତି ସେ ଗୋଟିଏ ନଦୀ ପାଖକୁ ଚାଲ ମୁଁ ତମକୁ ଆଉ ଗୋଟେ ବିଲୁଆ ଦେବି ସେ ନଦୀ ପାଖକୁ ଗଲା ବାଘ ମୁଖ୍ ଥିଲା ବିଲୁଆଟା ଚାଲାକ ସେ ଯେମିତି ଯାଇଛି ନଦୀ ପାଖକୁ ସେ ଦେଖିଲା ହଁ ଆଉ ଗୋଟେ ବିଲୁଆବି ଅଛି। ଆଉ ତାରବିତ ପରଛାଇ ପଡିଲା ଦେଖିଲା ଆଉ ଗୋଟିଏ ବି ବାଘ ଅଛି। ତ କଣ କରିବ ଏ ବାଘକୁ ମାରିଦେଲେ ଦିଟା ବିଲୁଆ ମୁଁ ଖାଇବି ଯେମିତି ସେ ବାଘ ଉପରକୁ ଝମ ଝମ୍ପିଛି ସେ ପାଣି ଭିତରରେ ପଶିଗଲା ଯେମିତି ପଶି ଯାଇଛି ସେ କହେ ସେଇଆ ବିଲୁଆ ମତେ ବଞ୍ଚା ବଞ୍ଚା ବଞ୍ଚା ବିଲୁଆ କହିଲା ତୁ ମତେ ଖାଇବୁ ମୁଁ ତୋତେ ବଞ୍ଚେଇଥାନ୍ତି ଯେବେ ତୁ ମତେ ଛା ଛାଡିଦେଇଥାନ୍ତୁ ମୁଁ ତୋ ସାଙ୍ଗରେ ଏମିତି କରିନଥାନ୍ତି ଆଉ ଯେବେ ତୁ ମତେ ଛାଡି ନୁ ତୁ ଭାବିଲୁ ଦିଟା ବିଲୁଆ ଖାଇବୁ ଯା ତୁ ମରିଯା ଏମିତି ଏଇଠି ସିଏ ହେକି ମରିଗଲା ବିଲୁଆ ଚତୁର ଥିଲା କି ବାଘ ଚତୁର ଥିଲା?
ବିଲୁଆ ଚତୁର ଥିଲା।
କିଏ ଚତୁର ଥିଲା?
ବିଲୁଆ ହଁ
ତମକୁ କେମିତି ଲାଗିଲା ଏଇ ଦିଟା ମୋ ଗପଟା?
ବହୁତ ବଢିଆ ନାଗିଲା ବାଘଟା ଲୋଭ କଲା କହିଲା ମୁଁ ଦିଟା ବିଲୁଆ ଖାଇମି ସେ ନିଜ ଜୀବନରୁ ଇଏ ମୁକ୍ତ ପାଇଗଲା।
ହୁଁ। ଅ ଅଧିକା ଚାଲାଖିଆ ଲୋକମାନେ ଭଲ ନାଇଁ
ସତ।
କଣ?
ସେ ଯଦି ଲୋଭ ନ କରିଥାନ୍ତା ସେ ଦି ଗୋଟେ ବିଲୁଆକୁ ପାଇଥାନ୍ତା ସେ ଦିଇଟା ଲୋଭରେ ସେ ଜୀବନରୁ ଗଲା ଆଉ
ହଁ ଦିଟା ଲୋଭର ଜୀବନରୁୁ ଗଲା ସିଏ କହିଲା ନିଜେ ଖାଇବାକୁ ଦେଇନଥାନ୍ତା ସିଏ ସବୁବେଳେ ଯେମତି କି ଡରି ଡରିକି ଯାଏ ଗୋଟିଏ ଥର ସେ ଦେଖିଦେଲା ସେ କହିଲା ମୁଁ ଏମିତି ଚାଲାକି ଯେ କଲେ ମୁଁ ସବୁବେଳେ ଭଲ ଭାବରେ ଯାଇପାରିବି ଆଉ ସିଏ ମତେ କ ବି ଧରି ପାରିବନି ଆଉ କେବେ ବି ସେ ମରିଗଲେ ସେ ବିଲୁଆ ପରିବାର ଭଲ ଭାବରେ ରହିଲେ ଏମତି ଏମତି କେତେଟା ବିଲୁଆ ଖାଇ ଦେଇଥିଲା ଏ ବିଲୁଆଟା ଚତୁର ଥିଲା ବୋଲି ମରିବା ଅ ଠାରୁ ବଞ୍ଚିଗଲା ଏଇ ବା ବାଘକୁ ମାରିଦେଲା ଏମିତି କି କାହାଣୀଟା ସରିଗଲା ସବୁ।
ହଁ। ଏଥିରେ ଶିଖ ମିଳୁଛି ମରେ। ଲୋଭ ନ କରିବ ଯଦି ଜୀବନରୁ ମାନେ ରକ୍ଷା ପାଇବ।
ଲବ କଲେ ମରିବ।
ହଁ।
ଲବ ଲୋଭ ଅଧିକ ଭଲ ନୁହେଁ। ଲାଲାଚବି ଏ ଲୋଭ ଅଧିକ ଭଲ ନୁହେଁ ଆଉ କାହାର ହିର୍ସା କଲେ ବି ଅଧିକ ଭଲ ନୁହେଁ। ଯାହା ପାଖରେ ଜ ଯିଏ ଯୋଉ ଜିନିଷ ଥାଏ ତମ ପାଖରେ ଯେତିକି ଅଛି ସେତି ରେ ହିଁ ଭଲ ଥାଉ।
ହୁଁ ଅଧିକା ଲୋଭ କରିକି ଲାଭ ଟା କଣ।
ହୁଁ।
କିଛି ମିଳିବନି।
କିଛି ନୁହେଁ ମାନେ କିଛି କିଛି ନୁହେଁ ମିଳିବନି।